ହଁ କୁହ ହଁ ହଁ।
ହଁ। ହଁ ସେତେବେଳେ କଣ କିଛି ପ୍ରୋବ୍ଲେମ୍ ହେଲା ବୋଧେ ସେଥିପାଇଁ ବୋଧେ କଣ ହେଇଥିବ ଜଣାପଡ଼ନି କି ଟା ଆ ନେଷ୍ଟେ ଯେଉ ସିଷ୍ଟମ୍ କିଛି ପ୍ରୋବ୍ଲେମ୍ ଅଛି ସେ ଦେଖେଇବ ପରେ।
ହଁ ସେଇ କଥା ନା ଅଟୋମେଟିକ ହେଲା ମର କଉଟା ଡିସକାଉଣ୍ଟ ହେଲା କି କଣ ହେଲା କିଛି ଜଣାପଡ଼ିନି।
ଆଉ। କୁଆଡ଼େ ବୁଲାବୁଲି କରିଥିଲ।
ନା କୁଆଡ଼େ ତ ଯାାଇନି କାଲି ଖାଲି ସେଇଠି ଯାଇଥିଲୁ ସାଙ୍ଗ ପିଲା ସବୁ
କ୍ଲାସମେଣ୍ଟ ଯେତିକି ଯାଇଥିଲେ ବୁଲାବୁଲି କଲୁ ଆଉ। ସେମିତି କିଛି ହେଇନି କାଁକି ମୁଁ ଖରାକୁ ଦେଖିକି ମୁଁ କହିଲି ମୁଁ କୁଆଡ଼େ ଯାଇପାରିବି ନି ଯିଏ ଯୁଆଡ଼େ ଯାଉଚ ଯାଅ।
ଆଉ ତମର ଚାଷ ବାସ କଣ ସବୁ ହୁଏ।
ଆମର ଏଇ ଯୋଉ ଡାଇଚନ୍ ଚାଷ ହଉଚି ଯୋଉ ମେଲ ଫିମେଲ।
ଆଉ ଶା ହଁ।
ହେଲେ ଯୋଉ ଶ୍ରାଦ୍ଧ ଧାନ ତ ହୁଏ ଏବେ ଯେହେତୁ ବର୍ଷା ନାହିଁ ବୋଲି ହେଇନି। ନହେଲେ ଏବେ ଯାଏ ବହୁତ କିଛି ହେଇସାରନ୍ନ୍ତାନି।
ସାଧ ଧାନ ଯୋଉ ଧାନ ଟା ଚାଷ ହୁଏ ତ ବର୍ଷା ଯା ବର୍ଷା ବହୁତ ହେଲେ
ସେଇଟା ବା ହଉନେହିଁ କିନ୍ତୁ ଆର ବର୍ଷ ରଜରେ ମୁଁ ଦେଖିଥିଲି ଆମର ରୁଆପୋତା ହେଇସାଲାଣି ସବୁ କିିଛି। କିନ୍ତୁ ଏବେ ଆସି ମାସେ ହେଇ ହେଲାଣି କିନ୍ତୁ କିଛି ହେଇନି ବର୍ଷା ନାହିଁ ହବ କଣ।
ହଁ ବର୍ଷା ନାହିଁ ନା। ଆମ ଏକଡ଼େ ବି ଧାନ ଚାଷ ଖାଲି ବୁଣିଚନ୍ତି। ଉ ଯୋଉ ଏବେ ଯୋଉ ଗୋଟେ ପର୍ବ ଗଲା ସେଇଥିରେ ଧାନ ବୁଣିଚନ୍ତି। ଅଳ୍ପ କିଛି ଚାଷ କରିଚନ୍ତି କିନ୍ତୁ ବର୍ଷା ଟା ହଉନି। ଯେମିତି ଏବେ ଧାନ ଚାଷ ପାଇଁ ଆମର ଯେତିକି ବର୍ଷା ହବା କଥା ସେତିକି ବର୍ଷା ତ ହଉନି। ବିଲରେ ଯଦି ପାଣି ନ ରହିବ ତ ଧାନ ଚାଷ ପାଇଁ ସେଟା ନୁହଁ।
ଆମର ଯାହା ବି ହୋଉ ବର୍ଷା ହେଲେ ବି ଆମର ଯୋଉ ଚାଷଟା ହୁଏ। କିନ୍ତୁ ପାଣି ଇ ହେଲେ ଯାଇକି ଆମର ଚାଷବାସ ହେବ ଏବେ ହେବନି।
ହଁ ପାଣି ଟା ଯଦି ନ ରହିବ ବିଲରେ ସପିସେଣ୍ଟ। ଚାଷଟାରେ କିଛି ଇଏ ହବ
ଆମର ବାମ୍ଫିରୁ ପାଣି କିଣା ହେଇକି ନେଇକି ମଟର ପକେଇକି କିଣିକି ପାଣି ନେଇକି ଆମ ବିଲରେ ପକାଯାଏ।
ହଁ କାରଣ ନଥାଏ ନା କିଛି ପାଣି ପାଇଁ ବର୍ଷା ନଥିଲେ। ଆଉ ବିଲରେ ସପିଶେଣ୍ଟ ପାଣି ରଖିବା ପାଇଁ ମଟର ପକା ହେବ ଯାହାବି ହେଲେ।
ସେଇ କଥା ଏଥର କଣ ବର୍ଷା ତ ହଉନି ଦେଖାଯାଉ କଣ ହଉଚି।
ବର୍ଷା ହବ ହବ ପାଣିପାଗ କହୁଛି ବର୍ଷା ହବାର ଅଛି ସମ୍ଭାବନା।
ଯେତେ ଲେଟ୍ ହବ ସେତେ ହିଁ ଖରାପ୍।
ହଁ ଶୀଘ୍ର ହେଇଗଲେ ଏ ଯେଉଁ ଯେତେ ସବୁ ଚାଷୀମାନେ ଧାନ ଫାନ ବୁଣିଛନ୍ତି ସେ ଧାନ ଟା ଆଉ ଏତେ ମରୁଡି ହବନି ମାନେ ଖରାପ ହବନି। ଶୀଘ୍ର ଚାଷଟା ହେଇଯିବ। ଯେତେ ଶୀଘ୍ର ବର୍ଷାଟା ହବ ଆମର ଚାଷ ପାଇଁ ସେତେ ଅନୁକୂଳ ନା
ଏନେ ତ ବର୍ଷା
ଖାଲି ଧାନ ଚାଷ ହୁଏ ନା ଆଉ କିଛି ଚାଷ?
ସେଇଟା ଚାଷ ତ ହଉନେଇ କାହିଁ ଏଥର ପାଣି ହେଲେ ହିଁ ଜଣା ପଡିବ ବର୍ଷା ହେଲେ
ହ ଆ ଆମ ଏ କଡେ ଧାନ ଚାଷ ସହିତ କରନ୍ତି କଲରା ପୋଟଳ ଭେଣ୍ଡି ମାନେ ସିଜିନ ଅନୁସାରେ ଚାଷ କର ଆମର ଭଲ ଚାଷ ହୁଏ ଶୀତ ଦିନେ ଏଇ ଏଇ ବର୍ଷା ଦିନେ ଖାଲି ଧାନ କରିଦିଅନ୍ତି। ନଚତେ ବର୍ଷା ଦିନେ ଖାଲି ଧାନ ଚାଷ ହିଁ ଆମର ଏକଡେ ପୁରା ସମସ୍ତେ କରନ୍ତି। ନହେଲେ ଶୀତ ଦିନେ ସବୁ ଭେରାଇଟି ଚାଷ କରନ୍ତି ସେତେବେଳେ ବର୍ଷା ଥାଏ ନା କମ
ଆଉ ତମର ଭଲ ପରିବା ଚାଷ ନା ଏଠି ସେମିତି କି କେବଳ ଧାନ ଚାଷ ନେଲେ ଏଇଥର ହିଁ ଆମ ଏପଟେ ଡାଳୁ ଧାନ ହେଇଥିଲା କିନ୍ତୁ ଲସରେ ପଡ଼ିଗଲେ ଲୋକେ। କାହିଁକି ନା ଯୋଉ ଠିକ ଟାଇମ ରେ କାଟିବା ଟାଇମ ରେ ବର୍ଷ ବର୍ଷା ବହୁତ ହେଲା।
ହଁ ପାଗଟା ମେନ୍ ହଉଛି ବର୍ଷା ଟା ଠିକ୍ ମାନେ ଧାନ ଆରମ୍ଭ ହେଲା ବେଳେ ଯଦି ବର୍ଷା ଅଧିକ ହୁଏ ତାହେଲେ ଭଲ ହବ। ଯେତେବେଳେ ଉ ଅମଳ ହବ ସେତେବେଳେ ବର୍ଷା ହେବ ଚାଷୀମାନଙ୍କର ଲସ୍। ତ ମାନେ ଧାନ ତ ଆଣି ପାରିବେନି ବିଲରୁ ଗଜା ହେଇଯିବ ଧାନ ବିଲରେ ହିଁ ଗଜା ଯା ହେଇଯିବ।
ସେଇ ସେମ୍ ପ୍ରୋବ୍ଲେମ୍ ହେଲା ବା କିନ୍ତୁ ହେଇପାରିଲାନି। ବହୁତ ମାନେ ବହୁତ ପଇସା ବି ଯାଇଛି।
ହ
ଆମର ବି ସେମିତି ହେଇଥିଲା କିନ୍ତୁ ଲସ୍ ପୁରା ହେଇଗଲୁ। ଆଉ କଣ କରିବି ଦେଖାଯାଉ। ଏଥର ହେଲେ ଆମେ ପା ଆମର ସେ ତିନି ଚାରିଟା କିଆରି କରିବ ଆଉ କରେଇବନି ଭାବୁଛି।
ହଁ।
ମାନେ କିଛି ଲାଭ ନାହିଁ ନହିଁ ନା ସେ କ ଅ ଏମିତି ହେଇକି ନଷ୍ ନଷ୍ଟ ହେଇଯାଉ ସବୁ
ନଷ୍ଟ ତ ହେଇଯିବ ନା ବର୍ଷା ଟା ଯଦି ଆମର ଅମଳ ଟାଇମରେ ଯଦି ବର୍ଷା ହେଇଯିବ ବିଲରେ ପାଣି ପାଣି ଗୁରା ରହିବ ଧାନ ଗରା ଯୋଉ ସୁ ମାନେ ଠିଆ ହେଇଥିବ ପାଣି ଥ୍ରୋରେ ସେ ଶୋଇ ପଡିବ ନା। ଶୋଇଗଲେ ମାଟି ଲାଗିକି ଗଜା ହେଇଯିବ ଆଉ ବିଲରୁ ଜଣେ ଯାଇକି କାଟିକି ଆଣିବ କଣ?
ହଁ ଏଥିରୁ ବହୁତ ମାନେ ଯେହେତୁ ମେସିନି ଯୋଉଦିନ ପଶିଛି ବିଲରେ ସେଇଦିନ ବର୍ଷା ତାର ହେଇଚି। ହେଇଚି ଯଦି ମେସିନ୍ ତାର କହିଲା ମୁଁ ଆଉ କାଟି ପାରିବିନି କାହିଁକି ନା ଏ ଯୋଉ ବର୍ଷା ହେଇଛି ମୋର ତ ଆଉ ଚକା ଯିବନି। ଶୁଖିଲା ପାଗ ଅଛି ଆମେ କାଟିଦବା। ଇଏ ପୁଣି ତାଙ୍କର ସେ ବର୍ଷା ଟାଇମ୍ ରେ ମୂଲିଆବ ହେଇକା କଟା ହେଲା ଆମର ଧାନ। ସମସ୍ତେ ମାନେ ଭାଗଦାରୀ ସବୁ କରିୁଥିଲେ ଗାଁ ସାରା ପା ଆମର ଯୋଉ ପଟା କାଟିଲେ କାଟିଲା ପରେ ବି ଲାଭ ହେଲାନି କାହିଁକିନା ଗଦା ଦେଇ ଦେଇଚନ୍ତି ବର୍ଷା ପୁଣି ହେଲା। କେତେ ପାଲ କିଣା ହେଇଛି କୁହନି ବହୁତୁ ପାଲ କିଣା ହେଇଛି। ଆ ଜଣକା ଏଠି ଚାଳିଶ ହଜାର ଲେଖା ଖର୍ଚ୍ଚ ହେଲା ତାଧେରେ କେତ୍? ଏତେ ପରିଶ୍ରମ ହେଇଥିଲା କିନ୍ତୁ କିଛି ଲାଭ ହେଲାନି।
ବର୍ଷା ଟା ମେନେବା ମାନେ ଠିକ୍ ଲାଷ୍ଟ ମୁଣ୍ଡକୁ ଅମଳ ଟାଇମ୍ ରେ ବର୍ଷା ଟା ହେଇଗଲା।
ହଁ। ଠିକ୍ ଟାଇମରେ ବି କଣ ହେଲା ନା ବର୍ଷା ହେଲା। ପୁଣି ଦେଖିଲା ବେଳକୁ ଯୋଉ ଆମର ମ ଇଏ ପାଇପ୍ ଯୋଉ ଖୋଳା ହେଇଥିଲା ସେ ପାଇପ୍ ଟା ବି ସେମିତି ହେଲା। ପାଇପ୍ ଟା ଦ୍ଵାରା କଣ କଲା ନା ଟାଙ୍କି ପାଣି ପୁରା ବନ୍ଦ ହେଇଗଲା ଏଠି ପୁଣି ମଟର କିଣା ହେଇକି ଆସିକି ପାଣି ସବୁ ଯେତିକି ଗଢିଆ ପୋଖରୀ ସବୁ ଥିଲା ସବୁ ପାଣି ବୋଇୋଇକି କିିଆରିରେ ଦିଆହେଲା ସିରେ ବି ବହୁତ ବଡ ପ୍ରୋବ୍ଲେମ ହେଇଯାଇଥିଲା।
ହଁ ମାନେ ଠିକ ଅମଳ ଟାଇମ ରେ ବର୍ଷା ହେଲାନି କିନ୍ତୁ ଯେତେବେଳେ ଧାନ କଟା ହବ ସେତେବେଳେ ବର୍ଷା ହେଇଗଲା ଓଲଟାଟା ହେଇଗଲା।
ଓଲଟା ପୁରା ହେଲାପା। ତାପରେ ଅଳପ କରିଥାନ୍ତେ କିନ୍ତୁ ବହୁତ କିଆରି ହେଇଛି। ନଷ୍ଟ ହେଲା ନଷ୍ଟ କଣ ମାନେ ପାଇଲେ କିନ୍ତୁ ଯେମିତି ଗୁଟାଏ ଆମେ ଜିନିଷ ଗୋଟେ କରନ୍ତି ବିଜନେସ୍ କିଛି ଏକ୍ସଟ୍ରା ଇନକମ୍ ଟା ହଉ
ଇନକମ ଟା ହେଲାନାଇ ବାସ୍ ଖାଲି ଖର୍ଚ୍ଚ ଉଠିିଗଲା।
ଚ ବି ଉଠିଲାନି ଚାଳିଶରେ ଟ ପଚାଶ ଜଣକା ଖର୍ଚ୍ଚ ହେଇଥିବ। ତାଙ୍କର ମୋତେ ବି ଲାଗୁନି ସେତିକି ଉଠିଲା ଭଳିଆ। ଧାନ ସିନା ଚାଷ ଚାଷ କରୁଛନ୍ତି କିନ୍ତୁ ଧାନକୁ କାଟି ବୋଇ ବାଡ଼େଇକି ତାକୁ ଉଡ଼ା ଆ ଉଡ଼ି କଲାଏଲୁ କେତେ ପରିଶ୍ରମ କିନ୍ତୁ ସେ କିଣି ନେଇ ଯାଉଛନ୍ତି ଅଳ୍ପ ଟଙ୍କାରେ
ହଁ ସେଠୁ ଏବେ ଅଳ୍ପ ହଁ ହ
ସେମିତି କିନ୍ତୁ କରିବା କଥା ନାହିଁ କିନ୍ତୁ ପରିଶ୍ରମ ଟା ବହୁତ ହଉଛି ପରିଶ୍ରମ ର ହିଁ କିଛି ତମେ ମୂଲ୍ୟ ଦିଅ। ମୂଲ୍ୟ ଟା ଦେଲେ ହିଁ ଏ ଚାଷୀମାନେ ଖୁସି ହେଇକି ସେ ଚାଷ କରିବେ ଏଇ ଯେଉଁ ନ କରିବାର କାରଣ କେବଳ ଏଇଟା
ହ
ମାନେ ମତେ ଯାହା ଲାଗୁଛି କି ନ କରିବାର କାରଣ ଏଇଆ କି ତାଙ୍କର ଧାନ ବିକ୍ରି ହଉନି। ନି କି ଛଣ କି ନଉନାହାନ୍ତି ଆଉ ତ ଚାଳ ଘର ନାହିଁ ସବୁ ଏଠି ଆଜ୍ବେଷ୍ଟ ପକାଘର ହେଇଗଲା
ହଁ ଆଗରୁ ଯେତେ ଛଣ ର ଚାହିଦା ଥିଲା
ସେ ଚାହିଦା ଆଉ ନାହିଁ ଏବେ ଖାଲି ଯାହା ଅଳ୍ପ ବି ଲୋକ ତାଙ୍କ ମତେ ବି ଚାଷ କଲାବେେଳକୁ ବି ସେଥିରେ ବି ଟଣା ଉଟରା, କିଏ ମୋ ଗାଈ ଖାଇବ ଆମର କାହାକୁ ଦଉନା କାହିଁକି, ଆମର ଯୋଉଟା ଚାଷ ହଉ ଆମର ଗାଈ ଅଛି ଗାଈ ହିଁ ଖାଏ ଆଉ ଗୋଟେ ଗାଈ ଗୁଆଳ ଅଛି ଛୁଆବେଳଠୁ, ସେଇଠି ହିଁ ଆମର ଛଣ ଲାଗିଯାଏ। ଆଉ କିଏ ଯଦି ମାଗନ୍ତି, ଏମିତି ଭଲରେ ମନ୍ଦରେ ସେଇଟା ଦିଆଯାଏ, କିନ୍ତୁ ସେମିତି ବିକା ଯାଏ ନା
ଓହ ମାନେ ଛଣ ଯାହା ବାହାରିଲା, ନିଜ ଏଥିରେ ଲାଗ
ହଁ ଆମେ ବି ଆମେ ବି ବାଡଉ, ମୋ ବୋଉ ବାପା ମୁଁ ମୋ ଛୁଆ ହେଉ ଛୁଆପା ସମସ୍ତେ ମିଶିଯାଉ, କାହିଁକିନା? ଆଉ ବାପା ହିଁ କେବଳ ଚାଷ କରନ୍ତି, ତାପରେ ଛୁଆ ଘର ଯେହେତୁ ଗାଈଗୋରା ଅଛି ଆରିି ତରଦ କେ ଲଳ ସେ ମୁଁ ବି କିଛି ଟା ହେଲ୍ପ କରିଦିଏ। ହେଲ୍ପ କରନ୍ତି, ବହୁତ ମଜାମସ୍ତି କିନ୍ତୁ କରିକି ଛଣ ବାଡାଉ ଆମେ କିନ୍ତୁ ଏଥର ବାପାଙ୍କର ପୁରା ହାତ କଟିଗଲା ଯେ ଆମେ ସବୁ ପୁଣି କଲ
ପୁରା ଚକି ଫାଳେ ମାସ ଉଠିକି ପଳେଇଲା।
ଧାନ କୋଟାରେ
ଧାନ କଟାରେ ନୁହଁ, ସେ ହେଲା ଆମର ସରସ୍ଵତୀ ଠାକୁର ପାଇଁ ସାମାନ ଯେଉଁ ଷ୍ଟାଣ୍ଡଟା ଯାଉଥିଲା
ରୋଡ଼କୁ ମାନେ ଟାଉନକୁ ସେ ଆମର ଜଣେ ମଉସା ବନାନ୍ତି ସେ ସେଠିକି ଯାଉଥିଲେ, ସେ କହନା ଟେକା ଟେକି ଟାଇମରେ ସେ ହାତ ତଳେ ରଖିଥିଲେ। ଆଉ ଯଉ ଦି ଜଣ ଧରିଥିଲେ ଇଏ ଆଉ ତାଙ୍କ ହାତକୁ ନ ଦେଖି କଚାଡ଼ି ଦେଲେ।
ଆଉ ସେ ପୁରା ଡାହାଣ ହାତ ଟା ପୁରା ଛେଚେରା ହେଇଗଲା ତ
ଓ ହୋ
ସେଥିପାଇଁ ଆମେ ଏଥର ବହୁତ ପରିଶ୍ରମ ଗୋଟେ ଦିଟା ରାତିରେ ହିଁ ଆମେ ଖାଇଲୁ, ଶୋଇଲୁ, ଶୋଇଲୁ ତ ନୁହଁ କିନ୍ତୁ ଗୋଟେ ଦିଟା ରାତି ବାଜିଗଲା, କାହିଁକିନା ଆମ ସ୍କୁଲ ଗୋଲଡେନ ଜୁବୁଲି ଟା ଥିଲା ନା।